କଣ କରୁଛ?
ବସିଛି। ହଁ କୁହ। କହ ତମର ସେ ଘର ବିଷୟରେ କୁହ।
ହଁ। ହଁ ଲ। ସେ ଘର ମାଲିକ ଏମିତି ପୁରା ଥିଲା।
ମାନେ ଭାରି କଜୁଁସ ନାହିଁ କି?
ହଁ ପୁରା କାଯୁସୁ ଖାଲି ଟିକେ କଣ ପ୍ରୋବେଲମ୍ ଆମେ ଯଦି କହିବୁ ଘରୁ ବାହାର।
ତାକୁ ଅଲଗା କିଛି ଜଣା ହିଁ ନଥିଲା ବୋଧେ।
କିଛି ନାହିଁ। ଆଉ ଜାଣିଛନା ତାଙ୍କର ଗୋଟେ ଘର ଘରକୁ ଲାଗିକି ସଦା ଗଛ ନାହି ନା
ହୁଁ।
ସେ ସଜନା ଗଛ ସେ ବଢିଆ ସଜନା ଶାଗ ହଉଥିଲା ଆମେ ସେଠୁ ତୋଳେଇକି ରୋଷେଇ କରୁଥିଲୁ ରବିବାର
ହୁଁ।
ଆଉ ସେ ମାଲିକର ନାଇଁ କି? ସେ ମାଲିକାଣି କିଛି ଦେଇଥାଉଚେ।
ହୁଁ ସେ ବୁଢା ତ ଏକା ସେମିତି ହଉଥିଲା?
ହଁ ସେମାନେ କଥା ହେଇଥିଲେ। ଦିଜଣ ଯାଙ୍କ। କହୁଥିଲେ ସେ ବୁଡି କିଛି କହୁନଥିଲା
ଓ ହୋ।
ହୁଁ। ଚାଲି ଯାଇଛନ୍ତି ସେ।
ହୁଁ। ଆମ ଠାରେ ବି ଭାଉଜ ବହୁତ କଞ୍ଜୁସ୍ କଞ୍ଜୁସ୍ ଗୁଡ଼ାକ। ପଇସା ଗୋଟେ ଛାଡିବନି। ଟଙ୍କାଟେ ପଇସା ବି ଛାଡ଼ିବନି।
ହୁଁ ହୁଁ। ଏଇ ତମେ କେତେ ଦଉଥିଲ ତେରଶହ କି ବାରଶହ ଦଉଥିଲ ଘର ଭଡ଼ା?
ଆମେ ଜଣେ ଦଉଥିଲୁ ବାରଶହ ପଚାଶ ଆମେ ପାଞ୍ଚ ଜଣ ରହୁଥିଲୁ।
ନା। ଆଉ ଲାଇନ୍ ଵିଲି?
ଲାଇନବିଲ୍ ସେଠୁ ହିଁ କଟୁଥିଲା ତାପରେ ଏବେ ଯୋଉ ନାହିଁ ଖରା ମାସରେ ମୁଁ ଯେତେବେଳେ ତମ ସହିତ ରହିବି ବୋଲି କହିଲିନା ସେ ଟାଇମିରେ ଭାଉଜ ଲାଇନ ବିଲ୍ ମୁଁ ରୁମ ଛାଡିଲି ଯେମତି ସେମିତି ଏକା ଭାଉଜ ପଇସା ବଢେଇଲେ ଆଉ।
ହୁଁ ହୁଁ।
ଏମିତି ଲାଇନି ବିଲ୍ ଏବେ ଲାଇନି ବିଲ୍ ଅଧିକ ଲେଖା ଆଉଛି ଆଉ ପଇସା ଦିଅ ବୋଲି କହିଲେ। ମୁଁ ଥିଲା ମାସରେବି ଗୋଟେ ମାସ ମୁଁ ଦେଇଥିଲି ଲାଇନବିଲ୍ ପଇସାବି ଏକ୍ସଟ୍ରା। ଅଲଗା ଦେଇଥିଲି ଆଉ ତାପରେ ତାପରେ ମୁଁ ରୁମ ଛାଡିବି କହିଲି ରୁମ ଛାଡିକି ଆସିଲି।
ସେମାନେ ଏବେ କେତେ ଦେଉଛନ୍ତି?
ଜାଣିନି ମୁଁ ଯେମୋତି ଆସିଲି ଆଉ କାହାକୁ କଲ୍ ନାହିଁ ମେସେଜ ନାହିଁ କିଛି ନାହିଁ।
ହଁ ହିଁ।
ବହୁତ ହଇରାଣ କର ଯଦି ସେମାନେ ଆଉ କୁହନ୍ତି ଫୋନ କରି ସେମାନଙ୍କ ଏତେ ହଇରାଣ ମୁଁ କେବେବି କା ଠାରେହୋଇ ନଥିଲି ଆଉ ବାପାକୁବି ମୁଁତ ଘରେ ସବୁ କଥା କୁହେ ଯେ ଏଇଟାବି କହିଲି ମତେ ଏମିତି କରୁଛନ୍ତି ରୁମରେ। ବାପା କହିଲେ ରୁମ ଛାଡିଦେ ଆଉ। ଏମିତି ତୋର ମଝିରେ ମଝିରେ ଦେହ ବି ଖରାପ ହଉଛି ଏମିତି ଦେହ ଖରାପ ହେଲେ ତୋତେ ପଚାରିବେ ନାଇଁ କହିଲେ। କେମିତି କରିବୁ ଆମେତ ସବୁବେଳେ ପାଖରେ ରହୁନାହିଁ ଏମିତିବି କହିଲେ ବାପା ଆହୁରି ଭଲ ଝିଅ ଦେଖି ଏଇନା ରହିଯା ଆଉ ଅଲଗା ରହ ବୋଲି କହିଲେ ଆଉ ସତ କଥା କି ନାହିଁ କୁ ତ ଏବେ ମୋର ଦେହ ଖରାପ ଥିବ ସେମାନେ ଦେଖୁଥିବେ କଥା ହଉନଥିବେ କିଛି ନାହିଁ। କିଛି କରିଦେବେ ନାଇଁ କି କଣ ହଉଛିୁ ପଦେ ପଚାରିବେ ନାହିଁ ବେଲେ ମୁଁ କଣ କରିବି ସେ ଟାଇମରେ।
ହୁଁ।
ଆଉ ଏ ରାତି ଅଧରେ କଣ ଘରକୁ ଗଲେ ନେଟୱାର୍କ ପାଉଛି କି ଯେ ନେଟ ନୁ କଲ କରିକି ମୁଁ। କହିବି ଯେ ନାଇଁ ମୋ ଦେହ ଖରାପ ହଉଛି ବୋଲିକିନା।
ନେଟୱାର୍କ ପାଉନିକି ତମପଟେ।
ଗାଁରେ ନେଟୱାର୍କ ପାଉନି ଏମିତି ନେଟୱାର୍କ ଖୁଣ୍ଡ ବସିଛିଯେ ନେଟୱାର୍କ ଛାଡି ନାହାନ୍ତିତ ଆଉ।
ଓହୋ ବିଏସେନାଲ ପାଉଛି।
ହଁ ବିଏସନାଲ ଜିଓ ପାଉଛି ନେଟୱାର୍କ ଜାଗକୁ ଗଲେ ହିଁ ପାଉଛି। ଗାଁ ଚାରିପଟେ।
ହୁଁ ହୁଁ।
ବର୍ଷା ଆହୁରିି ଆହୁରି ଆସୁଛି ଏବେ।
ଦିିନ ସାରା ଦୁଇ ମିନିଟ ବି ଛାଡୁନି ବର୍ଷା।
ହଁ ହଁ ପରା। ଡ୍ରେସ ତାକତ ଗନ୍ଧେଇବ ନାଇଁ ନାଇଁ ଛିଙ୍କ ଆସିଲା ଖାଲି।
ଓ ହୋ।
ଗାଧୋଇ ଯିବି ଟିକେ କମଳ ଫମଳ ଘୋଡେଇ ହେକି ଶୋଇବି ଶୋଇବି ହେଁ। ଦିନରେ ଶୋଇଲେ କଣ ହବ କହୁଛ ରାତିରେ ଯୋଉ ନିଦ ହଉନି ସେ କଷ୍ଟଟା ହାଁ। ମୁଁ ଜାଣି ପାରୁଛି।
ବୋଇଲେ ନାଇଁ ନାଇଁ ନାଇଁ ଗନ୍ଥା ଦେଖିଲି ଯୋ ମତେ ଗନ୍ଥା ପକା ପକା ଲାଗିଲା ମୁଁ ଗନ୍ଥା ପକେଇଲି। ତାପରେ ନାଇଁ ନାଇଁ କମଳ ଟିକେ ଘୋଡେଇହେବି କହିକି ସେ ପତଳା କମଳ ଘୋଡେଇ ହେଇଛି। ଏକାଥରେ ଉଣ୍ଡେ ପଡିିକି ସୁଇ ପଡେ। ଏ ମୁଁ ନିଜେ ଜାଣିବି।
ହଉରା ଦିନରେ ସୋଇପଡୁଚ ନା ଜୋ ଏ ଯୋଉ ରାତିରେ ନିଦ ହଉନି ବାରଟା ଘଣ୍ଟେ ଯାକ ସେତେବେଳକୁ ବେଶୀ ବିଜାର ଲାଗୁଛି।
ହୁଁ।
ସେଇଟା ହିଁ ସବୁଠାରୁ କଷ୍ଟ ହଁ ହଁ।
ରାତି ଟା ଯେହେତୁୁ ଶୋଇବା ଟାଇମ ନ ଶୋଇଲେ ଆଉ ଯୋଉ ମାନେ କାମ। କରୁଛନ୍ତି ସେଟା ତାଙ୍କ ପାଇଁ ଠିକ ଏବେ। ଆଉ ଜଣେ କହିଦେବେ ରା ମାନେ ସେମାନେ ତ ରାତି ସାରା ଚେଉଁଛନ୍ତି ସେମାନଙ୍କର କିଛି ହଉନି। ବୋଇଲେ ହେନ୍ତି କାହା ସହିତ ସମାନ କଲେ। ଆଉ କଁ ନାଁ ସେମାନେ ତାଙ୍କ ପାଇଁ କାମ କରିବେ। ଆମେ ରାତି ଟାଇମ୍ ଆମେ ଶୋଇବୁ ତା ବୋଲି ଆଉ କାଇଁତେ ସୋଇତେ କହିଲେ ହବ।
ହଁ। ହେଲେ ବି ନିଦ ହଉନାହିଁ ମତେ ବେଲେ ମୁଁ ବେଳେ ବେଳେ କେମିତି ବିଜାର କରୁଛି ଫୋନ କରିକି କ ଥା ହଁ ହଁ ତ ନିଦ ଆସୁନି ଆସୁନି ହେଁ ହେଁ ଲାଗିଥିବି। ହ
ହୁଁ ହୁଁ।
କଣ କରିବୁ ଗୋ ତାକୁ ନିଦ ଆସିବ ନାଇଁ କହିଲେ। ଡ୍ରେସ୍ ତାକ ବି ଗନ୍ଧେଇବ ନାଇଁ ଏବେ ବର୍ଷ ବର୍ଷା ପାଇଁ ଘରେ ବି ନେଟ ଜାଗାକୁ ଯାଇନାହାନ୍ତି ମତେ ବି କଲ ଫଲ ବି କିଛି କରିନାହାନ୍ତି। ମୋ। ରୁମ ଭଡା ପାଇଁ ପଇସା ପଠେଇଦିଅ ପନ୍ଦରଶହ କହୁଥିଲି ପଠେଇ ଦେଇନାହାନ୍ତି ଦାଦା।
ହୁଁ ହୁଁ।
ଏନ୍ତା। ସେତେ ଭଳ ଭଳିଆ ବି ପାଣି ଯିବ ବୋଧେ। ଆଉ ତମେ ଦେଖିଛ ନା ନାଇ ଏଇ ଯୋଉ ଦାମି ଗାଁ ଯିବା ରାସ୍ତା।
ଦମି ଗାଁ କୁଆଡେ।
ଦାମୀ ଗାଁ ବୋଲି କଣ କହିଲ? କଣ କରିବେ ଡାପାଲା ଡାପାଲା ଯୋଉ ପୁଲ।
ନା ନା ମୁଁ କରେ ନାହିଁ ମୁଁ ଖାଲି
ହୁଁ।
ଖଜିପଡାରୁ ଫୁଲବାଣୀକି, ଫୁଲବାଣୀରୁ ଫେରିଙ୍ଗିଆ ମାମୁଁ ଘରକୁ ଆଉ
ନିବେ ଯୋଉ ନି ନିବ। ସେ ଯୋଉ ଯାଉଚି କୋଚିଂ ପାଇଁ ମାନେ ଟିଉସନ କରି ଯାଉଚି, ମୁଁ ସେଇଟା କହିଲି।
ନାଇଁ ମୁଁ ସିଆଡେ ଯାଏନି ଏକା, ମୁଁ ଜଗନ୍ନାଥ୍ ମନ୍ଦିର ଥରେ କି ଦି ଥର ମାତ୍ର ଯାଏ ଟିକେ ଜଗନ୍ନାଥ ମନ୍ଦିର ଗଲେ ଆସ
ରିଲ୍ସ ନାଇଁ ନାଇଁ ନା ମୁଁ ମୁଁ ଯାଇଚି ଯେ, ସେପଟେ ଆମର ମାମୁଁ ଘର କହିକି ମୁଁ ଯାଇଚି। ସେପଟେ ନାଇଁ କିି ମାନେ ଏବେ ମୁଁ ଇନଷ୍ଟା ଦେଖୁଥିଲି ନା ଟିକେ ପୂର୍ବରୁ ଯେ ମାନେ ଡାଉନ୍ କି ସେ କଣ କହିବେ ମୁଁ ତାଙ୍କର ଗାଁ ନାଁ ତ ମୁଁ ଭୁଲ ଯାଉଛି ଡାପଲା ସେଇଠି ତ ସେ ଡାପାଲା ଫୁଲ ପୁରା ଫୁଲ୍, ସେପଟେ ପୁରା ସେ ଅଧାଗ ଯାକ। ଓଳେଇ ଦିଏ ପାଣିିଟା। ଏପଟେ ପୁରା ରାସ୍ତାକ ଯାକ ପାଣିଟା ପଳେଇ ଆସିଛି ଉଛୁଳିକୁ। ଖୋଳା ଯାଉଛି।
ଦିନସାରା ବର୍ଷା ହଉଚି ଆଉ କେମିତି ହେଲେ ସେଇଟା ହବନି।
ହଁ। ସେଇଟା ସିଡିଙ୍ଗ ଡ୍ୟାମରେ ପାଣି ପୁରା ଓଭର ଫ୍ଲୋ ହେଇକିନା ଯାଇଛି ସେପଟକୁ ଆଉ।
ହଁ କି ମତେ ଟିକେ ସେଇଟା ଦେଖିବାକୁ ଟିକେ ଉଁ ଇଛା ଦେଖିଯିବା କି? ମୁଁ ତ କଲେଜରେ ଦିନେ ବି ପ ଦିନେ ବି ମୁଁ ପିକନିକ ଯାଇନି କି ୱେଲକମରେ ଯାଇ ନଥିଲି ଗୋଟେ ଥର ଫେରୱାଲରେ ଯାଇ ନଥିଲି। କୁ ପିକନିକରେ ନାଇଁ କିଛି କି ନାଇଁ, ଶାଢୀ ବି ନାହିଁ କିଛି ନାଇଁ ଡ୍ରେସ ପିନ୍ଧିବି ଟୁଙ୍ଗ-ଟୁଙ୍ଗ-ଟୁଙ୍ଗ-ଟୁଙ୍ଗ।
ହୁଁ। ମତେ ବି ବୁଲାବୁଲି କରିବା ଲାଗି ଏତେ ଇଚ୍ଛା ନାହିଁ କିନ୍ତୁ ମୋର ଇଛା ହେଲେ କିନ୍ତୁ ଯିବା ଲାଗି ଇଚ୍ଛାନା ଗର ଇଚ୍ଛା ନଥି ବୋଲି ଯେ ଯେତେ ଡାକଲେ ବି ରହିଥା
ଫୁଲବାଣୀ ବି ଜାଣିିନଥିଲି, ଏବେ ଏବେ ଟିକେ ହୁଁ ଏଫ୍ ସି ଆଇ ଛକ ପଟେ ଯୋଉ ରହିଲୁ ଇଆଡେ କଣ ଏଫ ସି ଆଇ ଛକ ଫୁଲବାଣୀ ଫାଷ୍ଟ ହେଇକି ଏଇପଟେ ମୋର ଯାଇଙ୍କି ଟିଉସନ୍ କଲି ନା। ତ ପୁରା ଫାଷ୍ଟ ରୁ ଲାଷ୍ଟ ଏମତି ଯାଇକି ଯାଇ-ଯାଇ-ଯାଇ-ଯାଇ ଟିକେ ଜାଣି ପାରୁଛି। ନହେଲେ ତ ଏ ଭଗବାନ ଛାଡ।
ହୁଁ। ହଁ
ହଉ କଣ?
ଏ ଯୋଉ ଉଁ ମେଘା ନର୍ସରୀ ନାଇଁ। ମେଘା ନର୍ସରୀ ମୁଁ ଫୁଲବାଣୀରେ ଛଅ ବର୍ଷ ରହିଲି ସିନା କେବେ ଯାଇନଥିଲି, ଏ ବ ଏଥର ଏକା ସେ ରାନୀ ବୋଲିକି ଗୋଟେ ସାଙ୍ଗ ଝିଅ ଆଉ ଗୋଟେ ଭାଇ ଆଉ ମୁଁ ହେଇକି ତିନି ଜଣ ହେଇକି ଯାଇଥିଲୁ ହେଲେ ମୁଁ କେବେ ବି ଯାଇ ନଥିଲି ଏତେତ ମାନେ ଛଅ ବର୍ଷ ହେଲାଣି ମୁଁ ରହୁଚି ଫୁଲବାଣୀରେ ସିନା ଯାଇ ନଥିଲି। ଆଉ ସାଇନ୍ସ ପାର୍କ ହୁଁ।
ଆମେ ବି ସେଟା ଆମେ ଏତେ ରହିଲୁ ସିନା ମୁଁ ଜାଣିନଥିଲି ସେଟା ମେଗା ନର୍ସରୀ ବୋଲି ତାପରେ ଏବେ ଏଫ ସି ଆଇ ଛକରେ ରୁମ୍ ଛାଡ଼ିବା ଅଛି ଛାଡିଲା ବେଳକୁ ଆମେ କଣ ପାଇଁ ଗୋଟେ ମୁଁ ବନ ଖଣ୍ଡ ପାର୍କ ବି ଆଜି ଯାକ ଦେଖି ନାହିଁ ଜାଣିଛି ଖାଲିଆ ନାରାୟଣୀ ପଟ ଅଛି ବୋଲି ମୁଁ ଜାଣିବି ନଥିଲି ବନଖଣ୍ଡ ପାର୍କ
ଥରେ କି ଦିଥର ଗୋଟେ ଯାଇଛି। ଦିଥର ଯାଇଛି ଗୋଟେ ଥର ସାଙ୍ଗ ମାଙ୍ଗେ ମିଶିକି ନାଇଥିଲୁ ଆ ଗୋଟେଣେ ସେ ଗୋଟେ ଏମିତି ଭାଉଜ ଟେ ରିଲସ ବନେଇବୁ କହିଲେ ଯେ ଭାଇ ମୁଁ ଆଉ ସେ ଭାଉଜ ହେଇକି ଯାଇଥିଲୁ ସେ ରିଲିସ ବାନେଇଲା ଆଉ ଆସିଲୁ ଆଉ ସାଇନ୍ସସି ପାର୍କ ତ ମୁଁ ମାନେ ଦି ଦି ଥର ଯାଇଛି ଦିଥର ନାରାୟଣ ପାର୍କ ବି ଯାଇଛି ଚାରି ପା ଯାଇଛି ସେଠୁ।
ହଁ ନାରାୟଣ ପାର୍କ ମୁଁ ଯାଇଛି। ହେଲେ ସାଇନ୍ସ ପାର୍କୁ ମୁଁ ବି ତିନି ଚାରି ଥର ବେଶୀ ନାହିଁ ଚାରି ରୁ କମ ଚାରିରୁ ଅଧିକ। ଆଉ ବୁନ ଖୁଣ୍ଡ ଛାଡ ମୁଁ ଦେଖିବି ନାହିଁ। ଆଉ ମେଗା ନରସରି ହେଟା ଭିଡିଓରେ ଦେଖ ରିଲସ ଦେଖୁ ଦେଖୁ ପଳେଇ ଆଇଲା ମୁଁ କହିଲି ବର୍ଷା ଏଇଟା ଆମର ଫୁଲବାଣୀରେ ଅଛି କହିବାରୁ ହଁ ଏମିତି ଏମିତି ଅଛି ବୋଲି କହିବାରୁ। ଗୋଟେ ଦିନ ନାଇଁ ଚାଲ ମତେ ଟିକେ ବନ ଖଣ୍ଡ ଦେଖେଇନିଅ। ଦେଖିଯିବା ବୋଲି ମୁଁ କହିଲି ମୁଁ କେବେବି ତାଙ୍କ ସହିତ ମୁଁ ମାର୍କେଟ ବି କେବେ ବି ଯାଇପାରେନି। କେବେ ବି ନାହିଁ କାହିଁକି ନା ମୋର ଟିଉ ରହି ଯାଉଥିଲା ମୋର ତିନିଟା ରୁ ହୁଁ ତିନିଟା ରୁ କେତେଟା ମୋର ଆଠଟା ଯାକ ଟ୍ୟୁସନ ପୁରା ଆଗରୁ ଥିଲା ତିନିଟା ରୁ ଆର ଦୁଇଟା ଅଧେରୁ ଆଠଟା ଆଠଟା ଅଧେ। ତୁ କଲେଜ ଗଲା ମିନ୍ସ ମୁଁ ଏଗାରଟା ରୁ କଲେଜ ଗଲି ବଇଲେ ଦଶଟା ଧ ଆ ରାତିରେ
ଦୂରରୁ କଲେ ଯାଇ ଆସିକି ବି ବଡ ହାତ ବଥା ହଉଥିବ ନା।
ହଉ ରଖୁଛି ହେଲା।
ହଁ ହଁ।
ହୁଁ।